ହାଲୋ।
ହଁ ଶୁଭ ସକାଳ ମ୍ୟାଡାମ୍।
ଶୁଭ ସକାଳ।
କଣ କରୁଥିଲେ?
ସକାଳ କାମ ଠାକୁର ପୂଜା ଘର କାମ ପିଲାଛୁଆଙ୍କ କାମ ଚାଲିଛି ଆଉ
ଆପଣ କଣ କରୁଥିଲେ?
ମୁଁ ପୁଅଟାକୁ ସୋଉଥିଲି ଆଉ ଆଉ ରୋଷେଇ ବାସ ହଁ ବର୍ଷା କରବତ
ଓ ଆଁ ହା। ସକାଳୁ ଉଠିକି ଖାଇ ପିଇକି ଶୋଇଲେଣି।
ହଁ ପୁଅକୁୁ ଭାତ ଖୋଇଲି ସକାଳୁ ହେଥୁ ମୁଁ ଖାଇଲି ତାପରେ ଆଡୁ ଭାତ ବସେଇଛି ପୁଅ କାନ୍ଦିଲା ତ ଆଡେ କହିଲି ସୋଇଦିଏ ଆଉ
ହୁଁ ଭାତ କଣ? ସଖାଳୁ ଖାଇଦଉଛନ୍ତି ପୁଅ?
ହଁ ସଖାଳୁ ଶାଶୁ ବଷେଇ ଦଉଛନ୍ତି ଆଳୁ ଭାତ ଖୋଉଛି ସକାଳୁ ଆଉ
ଆପଣଙ୍କର ରୋଷେଇ ତାମାନେ ସରିଲାଣି।
ନାଇଁ ନାଇଁ ସରିନି।
ଆ ହ।
ଖାଲି ପୁଅ ପାଣି ଯୋଡିଏ ପକା ହଉଛି ଆଉ।
ଓ ହୋ।
ପୁଅ। ଆଉ ଏବେ ଆମ ପାଇଁ ବସେଇଛୁ ଆଉ
ହଁ ଖାଲି ପୁଅ ପାଇଁ ସକାଳୁ ସକାଳୁ ଭାତ ନ ଦେଇକି ପୁଅକୁ ଅଲଗା ଜିନିଷ କିଛି ଦଉନାହାନ୍ତି ସେ ଏବେ ଛୋ ଛୋଟ ଅଛି। କାହିଁକି କହୁଛି କହିଲେ ଭାତଟା ସକାଳୁ ଖାଇଲେ ତା ପେଟ ଟା ବଢିବ ବୋଲି। ଦ୍ଵିପହର ଟାଇମରେ ଖାଇବାକୁ ପୁଅକୁ ଦଉନାହାନ୍ତି ଭାତ।
ଦିଆ ହଉଛି ଦ୍ଵିପହର ବି। ଯାହା ତୋ ବାପାକୁ କହିବୁ ପୁଅ ଶୋଉଛି ଉଠୁ। ଏହା କଣ?
ଟୁ ଟାଇମ୍ ଦିଅନ୍ତୁ। ମତେ ଦି ଟାଇମ୍ ଦିଅନ୍ତେ ଭାତ ଆଉ ଅଲଗା ଅଲଗା ଟା ଟାଇମରେ ଅଲଗା ଅଲଗା ଦିଅନ୍ତେ ଖାଇବାକୁ ପୁଅକୁ
ଆ ଗଦି ସୁଜି ହେରକା ଦିଏ ତାପରେ ଆ ଶାଗୁଶୁଗା ଦିଏ ସକାଳୁ। ଏବେ ଶାଶୁ କହିଲେ ଭାତ ଦିଅ ତ ଭାତ ଦଉଛି ଆଉ ଆ ଥଣ୍ଡା।
ଆଉ ଆପଣ କେମିତି ଅଛନ୍ତି?
ଏବେ ଥଣ୍ଡା ଥଣ୍ଡି ହେଇଯାଇଛି ଟିକେ।
ବର୍ଷା ସିଜନ ତ ସେ ସେଥିପାଇଁ ଥଣ୍ଡା ଲାଗୁଥିବ ପିଲାମାନଙ୍କ ଦେହ ଭଲ ଅଛି?
ନାଇଁ ସବୁ ଜର ଥଣ୍ଡା ଚାଲିଛି ଆଉ ଆଉ ଆପଣଙ୍କର?
ହଁ ଆମର ପିଲାମାନାନଙ୍କର ବି ଦେହ ଖରାପ ଥଣ୍ଡା ଜର। କାଶ ଏବେ ସିଜନ ତ ଚେଞ୍ଜ ହଉଚି ନା ସେଥିପାଇ।
ହୁଁ।
ହୁଁ ହଉଛି ଆଉ ମହାପ୍ରଭୁଙ୍କୁ ତ ଜର ହଉଛି ଆଉ
ହଁ। ଏବେ ପୂଜା କରୁଛନ୍ତି କି ରୋଷେଇ ବସେଇଛନ୍ତି?
ନାଇଁ ଆମର ପୂଜା ସରିଲାଣି ଆଉ ଏବ ଏବେ ଉ ପୁଅ ଯାଇଛି ତ ଡ୍ରଇଂ କ୍ଲାସ। ଝିଅ ତାର ଜ୍ଵର ହଉ ଯେ ଉଠିଲା ଏବେ ହାଁ ଖାଇବେ? ଏବେ ଜଳଖିଆ ଆଗେଖାଇବେ ତାପରେ ରୋଷେଇ ହେବ ଆଜି ତ ରବିବାର। ରୋଷେଇ ଷ୍ଟାର୍ଟ ହେଇନି ଜଳଖିଆ କରିଦେଲା ପରେ ଖାଇକି ଗଲେଣି।
ଏ ହୁଁ ଝିଅ କୋଉ କ୍ଲାସ?
ଝିଅ ଦ୍ଵିତୀୟ ପଢୁଛି।
ଉଁ ଆଉ ପୁଅ?
ପୁଅ ଷଷ୍ଠ।
ହୁଁ ହୁଁ। ହଁ।
ଝିଅ କୋଉ କ୍ଲାସ୍ ପଢ଼ୁଛି?
ଝିଅ ଶିଶୁ ବାଟିକା।
ଅ ହଁ।
ହେଡା ଆଉ ଗୋଟେ ଅଛି ନ ନଉ ଦେ ଦେ ହଁ। ଆ ଆଜି କଣ ରୋଷେଇ କରିବେ ବୋଲି ଭାବିଛନ୍ତି?
ରୋଷେଇ ଏବେ ପର୍ଯ୍ୟନ୍ତ ତ ଭାତ ବି ବସିନି। କଣ ଆଇଁଷ ଆଣିବେ କି କଣ କିଛି ତ କହିନାହାନ୍ତି ମୁଁ ଏବେ କିଛି କରିନି।
କିନ୍ତୁ ସକାଳୁ ସାଣ୍ଡୱିଚ୍ କରିଦେଇଥିଲି ଆଉ କାଲିର ଆଳୁ ପରଟା ଥିଲା ଯେ ତାକୁ ପୁଦିନା ଚଟଣୀ କରିକି ଖାଇକି ସେମାନେ ଯାଇଛନ୍ତି। ମୁଁ ଖାଇନି ଖାଇବି ଝିଅ ଖାଇସାରିଲା ପରେ।
ପୋଦିନା ଚଟଣି ମାନେ କଣ ପୋଦିନାକୁ ବାଟି କି କରିଛନ୍ତି କି କଣ?
ହଁ ପୋଦିନା ପତ୍ର ଆଉ ଧନିଆ ପତ୍ରକୁ ଭଲରେ ଟିକେ ଧୋଇଦବେ ଧୋଇ ଦେଇକି ପାଣି ତାକୁ ବାହାର କରିଦେବେ ବାହାର କରିଦେଇକି ଧନିଆ ଆଉ ପୋଦିନା ପତ୍ର କଞ୍ଚା ଲଙ୍କା।
ହୁ ହୁ ହୁ।
ଅଦା। ଆଉ ଯଦି ଆପଣଙ୍କ ଆଡେ କଣ କହନ୍ତି ମୁଁ କହିପାରିବିନି ତେନ୍ ତୁଳି କି କଇଁଆ।
ହୁଁ କଇଁଆ କହନ୍ତି ତନ୍ତୁଳି ବି କୁହନ୍ତି।
ଆମ ଆଡେ କଇଁଆ କହନ୍ତି ସେ ତେନ୍ତୁଳି ହଉ କି ଆମ୍ବୁଲ ହଉ ଯାହାବି ହଉ ଥିବ ଯଦି ତେନ୍ତୁଳି ନଥିବ ଆମ୍ବୁଲ ବି ଦେଲେ ହବ।
କଅଁଳି ଆମ୍ବୁଲ ଆଉ।
ହୁଁ କଅଁଳିଆ ଆମ୍ବୁଲ ଠାକରା ଆମ୍ବୁଲଟା ଗ୍ରାଇଣ୍ଡିଙ୍ଗ ହବ କି ହବନି ଯଦି ବାଟିଲେ ହବ ହବ?
ତାକୁ ପାଣିରେ ବତୁରେଇକି କି ଏ ତେନ୍ତୁଳି ନହେଲେ ଆମ୍ବୁଲ ପା ଅଳ୍ପ କିଛିଟା ପାଣି ଦେଇକି
ହୁଁ।
କମ ପାଣି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ ଯଦି ଶିଳରେ ବାଟିବେ ବାଟିବେ। ଟିକେ ଲେମ୍ବୁ ରସ ସେଥିରେ ଚିପୁଡି ଦେବେ ଭଲ ଲାଗିବ ଲୁଣ ପକେଇଦେବେ।
ଉଁ ହୁଁ।
ଖଟା ଖଟା ଆଉ ଯାହାକୁ ଖଟା ମିଠା ପସନ୍ଦ ତାକୁ ସେ ଟିକେ ଚିନି ପକେଇଲେ ଚଳିବ ଆଉ
ଆମର ତ ସବୁ ଖଟା ଆଉ ରାଗ। ଖାଲି ମୋ ଝିଅକୁ ଯାହା ମିଠା ପସନ୍ଦ।
ଏବେ ବର୍ଷା ଦିନଟା ନା ଟିକେ ଗରମ ଗରମ ଯୋଉଥିରେ ଖାଇଲେ ଭାତ ଫାତରେ ବି ପୁଦିନା ଚଟଣିଟା ଖାଇଲେ ଭଲ ଲାଗିବ। ରାଗ ଖଟା ଟିକେ କରିଥିଲେ।
ତା।
କେବେ ଦେଖିବେ ଏ ଯେତେବେଳେ ପୋଦିନା ଥିବ ପତ୍ର ଆଣି କେବେ ଘରକୁ ଗଲେ କରିବ ଭଲ ଲାଗେ। କରିବେ ବଢିଆ ଲାଗିବ ଆଉ ଫ୍ରେଶଟା ତ ଆହୁରି ବଢିଆ ଲାଗିବ। ଆଉ ଗୋଟେ କାମ କରିବେ ଆଇଁଷ ଯେତେବେଳେ ଚିକ୍ ଚିକେନ କି ଆଉ କଣ ହେଉଥିବ ଚିକେନ କି ମଟନ ହେଇଥିବ କି ଅଣ୍ଡା ଝୋଳ କରି ଥିବେ ସେତେବେଳେ କରି ଆସି ବଢିଆ ଲାଗିବ ଆଇଁଷରେ ଖାଇବାକୁ। ଚଟଣି ଟିକେ ଆଇଁଷ ଆଉ ପାମ୍ପଡ ଟିକେ କରିଦେଲେ ଖାଇବା ହେଇଗଲା।
କେବେ କରିନୁ ସେମିତି ପୋଦିନା ଗଛ ଅଛି। ସେ ହେଲେ ପୋଦିନା ବି ମାନେ ବହୁତ ହଉଛି।
ହଁ ପୋଦିିନାରେ ବି ନଡିଆ ପ ପକେଇକି କଲେ ବି ବଢିଆ ଲାଗିବ ତ ମାନେ ପୋଦିନାର ସ୍ମେଲଟା ଗୋଟେ ଅଲଗା ପ୍ରକାର ନୁହ କି ବାସ୍ନାଟା।
ହୁଁ।
ପୋଦିନାଟା ବି ହଜମ କରାଏ।
ହଁ ହଜମ କରାଏ ଜାଣିଛି।
ହାଁ ପୋଦିନାଟା ଦେଖି ଏମିତି ଚଟଣି କରିକି ଦେବେ ପିଲା ବି ଖାଇବେ ଝିଅଟା ବି ଖାଇବ ଭଲ ଲାଗିବ। କି ରାଗ ଖଟା ହେଲେ ଆମ ମାନଙ୍କ ପାଟିକି ଭଲ ଲାଗେନି ଟିକେ ଥଣ୍ଡା ଥାଆ କି ଜର ଫର ହେଇଥିଲେ।
ହଁ।
ଆଁ ଆପଣ ଯାତ୍ରା ଦେଖି ଆସିବେ କି ନାହିଁ ପିଲା ତ ଛୋଟ ଅଛି।
ନା ନା ଛୋଟ ଛୁଆକୁ ଧରିକି ରଥଯାତ୍ରା ଦେଖି ଯାଇ ପାରିବିନି।
ସିଏ ତ ଜଗା ଆଉ ତାକୁ ଦେଖୁଛନ୍ତି ଘରେ ଆଉ କଣ ଦେଖିଯିବେ?
ଟିକେ ବଡ଼ ବଡ଼ ହେଲେ ଦେଖି ଆସିବେ ଆଉ?
ରଥଯାତ୍ରା ସରୁ ଆଉ ଯିବାର ଅଛି ପୁଅଟାର ଚୁଟି ପକେଇବବା ଆଉ ନାଇଁ ପୁରୀ ବି ଯିବାର ଅଛି ପୁଅର ଚୁଟି ପକେଇବି ଆଉ
କିନ୍ତୁ ଫାଙ୍କାରେ ଗଲେ ଭଲ।
ହୁଁ ହୁଁ
କାହିଁକି ନା ଛୋଟ ଛୁଆ ନା ସେ ବିରକ୍ତି ହେଇଯିବ। ଏବେ ରହିବନି ମାସେଟା ରହିବନି କି? ଉଁ ଏ ମାସରେ କାହିଁକି ପକେଇବେ କାର୍ତ୍ତିମ କାର୍ତ୍ତିକ ମାସ ଆଡକୁ ବରଂ ପକେଇବେ।
ଏବେ ତ ଆଗ ଆମର ଏଇ ଗାଁରେ ପଡିବ।
ହୁଁ ଯାଇକି ଆର ବର୍ଷ ପଡିବ ଏଇ ଗାଁ ରେ ପଢି ସାରିଲା ପରେ ବର୍ଷେ ପରେ ପଡେ ନା।
ହୁଁ।
ସେଇଥିପାଇଁ ଆର ବର୍ଷ ଯାଇକି ପଡ଼ିବ।
ଟିକେ ଲାଇନରେ ରହିବେ କହିଲି ଟିକେ ଲାଇନରେ ରହିବେ ଘରୁ ଟିକେ ଫୋନ କରୁଛନ୍ତି ତ।
ଆଜ୍ଞା।
ହାଲୋ। ହାଲୋ।
ହାଲୋ।
ହଁ ମ୍ୟାଡ଼ମ କୁହନ୍ତୁ?
କଥା ହେଇ ସାରିଲେ।
ହଁ ମା ଲଗେଇ ଦେଇଥିଲା ସକାଳୁ ତ ମୁଁ କହିଲି ଆଜି ସକାଳୁ କାଇଁ ମା ଲଗେଇଛି? ହଁ
ସକାଳୁ କେତେବେଳେ କଣ ମାଆ ମାନଙ୍କର ମନ।
ହୁଁ।
ଝିଅ ସରସ୍ଵତୀରେ ପଢୁଛନ୍ତି ଆପଣଙ୍କ ଘରଟା କୁଆଡେ?
ମୋ ଘର ମଇଦରପୁର।
ମଇଦ୍ରପୁର ମାନେ ଏଇ ଖୋର୍ଦ୍ଧା ସେପଟ ଆଡେ।
ନାଇଁ ନାଇଁ ଅନଗୁଳ ଡିଷ୍ଟିକ୍ ଅନଗୁଲ୍ ଡିଷ୍ଟ୍ ହଁ।
ଏପଟ ପଟେ ତ ଗୋଟେ ମଇଦ୍ରପୁର ଅ
ହଁ ଅ ଢେଙ୍ଗାନାଳ ଆଗରେ। ଆପଣଙ୍କର କୋଉଠେ?
ଆମ ଘର ବଡ଼ମ୍ବା କଟଙ୍ଗ କଟକ ଡିଷ୍ଟିକ ବଡ଼ମ୍ବା ନରସିଂହପୁର।
ଅ ହ। ଆଉ କଣ କୁହନ୍ତୁ?
ହଉ ମୁଁ ରଖୁଚି ଆପଣ କଣ କରନ୍ତୁ।
ଯାଉଜି ରୋଷେଇ ବାସ କରିବୁ ଏବେ ଆଉ
ହଁ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ଧନ୍ୟବାଦ ଆଜ୍ଞା।
ଆଉ କେତେବେଳେ କଲ୍ କରିବେ ଆଉ ରା
ହଁ କରିବି। ହୋଏ ଇତି। ପାତ୍ର।